ହ୍ୟାଲୋ ହଁ
ତମେ ଏଇଟା କେବେ ଯାଇଥିଲ କପିଳାଶ।
ଏଇ ଲାଷ୍ଟରେ ଲାଷ୍ଟ ରଜ ହଁ ହଁ।
ରାସ୍ତାଟା ତ ଆଗରୁ ତିଆରି ହେଇନଥିଲା।
ହଁ ସେ ଆଗରୁ ବୋଧେ ଖାଲି ପାହାଚଟା ରାସ୍ତା ହେଇଥିଲା ବୋଧେ। ପଛରେ କରିଥିବେ ଆଉ।
ତାର ପାହାଚ ସାଇଟ୍ ରେ ଗୋଟେ ରାସ୍ତା ହେଇଛି।
ହଁ ସେଟା ପାହାଚ ସାଇଟ୍ ରେ ରାସ୍ତା ଯାଇଛି ହଁ।
ସେଥିଲା କେବେ ମୁଁ ଦେଖିନି କାହିଁ ମନେ ନାହିଁ।
ହୁଁ ହୁଁ ଯେହେତୁ ସମସ୍ତେ ତ ଏତେ ଚଢି ପାରିବେନି ନା ଧାରାଯାଉ ଯାହାର ଟାଇମ ନଥିବ। ଆନ୍ଧର ଯୋଉ ବାହାରକୁ। ଖିକି ଆସିଥିବ ଦର୍ଶନ କରିବା ପାଇଁ ତ ତେରଶହ ବାଉଁନ ଚଢ଼ିକି ଓଲେହିଲା ବେଳକୁ ତାର ଅବସ୍ଥା ନ
ନା ଆମେ ଯେତେବେଳେ ଯାଇଥିଲୁ ହେତେବେଳସିକି ତେରଶହ ବାଉନ ପାହଚ ଥିଲା।
ଆଚ୍ଛା।
ଆଉ ତାପରେ ରାସ୍ତା ନଥିଲା କିଛି। ତାହଲେ ରାସ୍ତାକୁ ଦେଇ ଦୁଇ ଚାରି ବର୍ଷର ଭିତରେ ତିଆରି ହେଛି।
ପଶିଲା ବେଳକୁ ଗୋଟେ ଫାଷ୍ଟ ସିଧା ଗୋଟେ ରାସ୍ତା ଯାଇଥିବ ସିଧା ପାହାଚ ପାଇଁ ଆଉ ବାଁ ପଟେ ଗୋଟେ ରାସ୍ତା ଯାଇଥିବ ସେଇଟା ହଉଛି ପାହାଡ଼ରେ ଚଢିବା ପାଇଁ ଗାଡ଼ି ଯିବା ପାଇଁ।
ଓ।
ଗାଡି ବୋଲି କେବଳ ଏଇ ଛୋଟ ଗାଡ଼ି ବସ୍ ଫସ୍ ନୁହଁ।
ଏ ଅଟୋ ଅଟୋ ତିନିଶହ କିଆ କାର ପଞ୍ଚ ହେଇଥିବ ଆଉ।
କାର ବୁଲେର ଏଇଗୁଡ଼ା ସବୁ ଆଉ।
ଓହୋ ହେଭି ଭେକଲ ନୁହେଁ ଆଉ।
ହଁ ହେଭି ଭେଇକେଲ ନୁହଁ କାରଣ ସେ ସଡନ ଯୋଉ ଟର୍ନିଂ ଗୁଡା କାରଣ ଲମ୍ବା ବସ ହେଲେ ଲମ୍ବ ଗାଡ଼ି ହେଲେ ସେ ବୁଲି
ବୁଲି ପାରିବନି। ତାପରେ ପ୍ରେସର ପଡ଼ିଲେ ବି ସେ ରାସ୍ତା ଭାଙ୍ଗି ଭାଙ୍ଗିଯିବ।
ଅସୁବିଧା ଏଠି କାହିଁ ବେକାର ସେଇଥିପାଇଁ ସେ
ନା ତାହେଲେ ବସ ରେ ବି ଲୋକ ଯାଉଥିବେ କିନ୍ତୁ ସେ ପାର୍କିଂ ଅଲଗା ଥିବ।
ହଁ ହିଁ।
ରଖିବା ପାଇଁ ଗାଡି ର ଦେଖିବା ପାଇଁ ଅଲଗା ସବୁ ଜାଗା ତାର ସବୁ ଥିବ ହୁଁ।
ତିନିଟା ଯଦି ବସ୍ ଫସ୍ ପାଇଁ ତଳେ ଅଛି ସବୁ।
ହଁ ହଁ।
ଙ୍କରିଟା ଅଛି
ମ ଏଇ ଯୋଉ ମହାବିନାଗ ଭଳିଆ ଆଉ।
ହଁ।
ମହାବୀନଗରରେ ରଖନ୍ତି ନାଇଁ ସେ ଡାହାଣପଟ ସାଇଟ ସବୁ ରାସ୍ତା ତ ସବୁ ରଖୁ ନାହାନ୍ତି ଗାଡ଼ି ଫାଡି।
ହଁ ହଁ। ଏମିତି ଯୋଉମାନେ ସବୁ ବାଇକ ଫାଇକ କି ବୁଲେ ଲେର ନେଇଥିବେ ସେମାନେ ଏକାଥରେ ଉପରକୁ ଉପରେ କାଟୁଛନ୍ତି ବା ଅଛି ଜାଗା ଅଛି।
ଉପରେ ପାହାଡ ଟା ଉପରେ ଏତେ ଜାଗା ଅଛି ଏ ଭାଇରେ
ରହିବନି କିନ୍ତୁ ବାଇକ୍ ଫାଇକ୍ ରା ଅଧିକ ରହିବ କିନ୍ତୁ ବାଇକ୍ ଟା କଣ ସାଇଡରେ ଠିଆ କରିଦେବ ବୁଲେର କି ଚାରି ଚକିଆ ହେଲେ କଣ ଅଧିକ ଜାଗା ଧରିବ ନା।
ହଁ ଆସିବ ପୁଣି କୋଉ ପଟରେ ସେଇ ରାସ୍ତାରେ? ଏ ଭାଇ ଗଡିଲା ବେଳୁ ତ ମହାଡେନଜର ଆଉ
ସେଟା ଫେରିଲା ବେଳକୁ ଆଉ ଇଏ ଦରକାର ନାହିଁ ଖାଲି ଗାଡି ଅନ ଦବ ଆ ଷ୍ଟାର୍ଟିଙ୍ଗ କରିବା ଦରକାର ନାହିଁ ସେ ଖାଲି ବ୍ରେକ୍ ଉପରେ ତମେ ଖାଲି ବ୍ରେକ୍ ଉପରେ ଗୋଡ଼ ଟା ଦେଇଥିବ।
ଗରେଇ ହେଇକା ଖାଲି ମାରିମାରିକା ମାରିମାରିକା ତଳକୁ ଆସିବ ଆଉ ନାଇଁ
ହଁ
ରାତିରେ ତାର ଭାରି ଡେଞ୍ଜର।
ହଁ ରାତିରେ ଲାଇଟ ସବୁ ଲାଗିଛି ସାଇଟ ସାଇଡ ରେ ସବୁ ଲାଇଟ ଲାଗିଛି।
ଅ ରା ରା ସବୁ ଷ୍ଟ୍ରୀଟ୍ ଲାଇଟ ଲାଗି ଯ ଯୋଉ ଲାଇଟ୍ ଲାଗିଥିବ ନାଇଁ।
କରେଣ୍ଟ ବି ସବୁ ଯାଇଛି ରାତି ପାଇଁ ଯାହାହେଲେ ବି ସେ ଜଙ୍ଗଲଟା ନା
ହୁଁ ରାତିପାଇ ଟିକେ ଅସୁବିଧା।
ହଁ
ଲାଇଟ୍ ସୁବିଧା ହେଇଛି ଯେ ହେଲେ ବି ଟିକେ ଦେଲେ ଗାଡି ଯଏ ଚଲେଇବ ତା ଗୋଟେ ନଜର ଖାଇବାକୁ ପଡିବ।
ହଁ ସେଇ ଟର୍ନିଂ ଗୁରା ହିଁ ମେନ୍ ହଉଛି ଡେଞ୍ଜର କାରଣ ଯିଏ ଉଠୁଥିବ ଆଉ ଯିଏ ଖସୁଥବ ସେଇଠି ହିଁ ସ୍ଲ କରିକି ହର୍ଣ୍ଣ ମାରିକି ଇଏ କରିବାକୁ ପଡିବ ନହେଲେ ଯିଏ ଉଠୁଥିବ ଉପର ସିଏ ତ ତାକୁ ପୁରା ପ୍ରେସର ପଡୁଥିବ ନା? ସେ ଗୁଡା ସେଇ ଦି ଗିଅରରେ ହିଁ ଉଠେଇବ ସଡନ ଗୋଡେ ଗୋଟେ ଉଠାଣି ହେଇଛି।
ସେଆ ବା ତାପରେ ଗାଡିଟା ବି ସେଟା ଯୋଉ ଉଠାଣି ହେଇଥିବ ଯଦି ସ୍ଲୋପ ସ୍ଲୋପ ରେ ଯଦି ମାନେ ସମାନ ସମାନ ରାସ୍ତା ଟା ହେଇଥିବ ଉଠିବା ପାଇଁ ତାହେଲେ ଭଲ। ଆଉ ଯଦି ବେଶୀ ଉଠାଣି ହେଇଯାଇ ଥିବ ସେଠୀ ଗାଡିିକି ପେଶର ବେ ବେଟ୍ରି ଗାଡି ତ ବୋଧେ ଯିବ କି ନାଇଁ?
ନା ଏଟା କହି ହବନି। ଜଣେ ସିଙ୍ଗଲ ସିଙ୍ଗଲ ଲୋକ ହେଲେ ପଳେଇବ। ଯଦି ଡବଲ ବସିଥିବେ ହେଲେ ଉଠେଇ ପାରିବନି।
ହଁ ଯଦି ଗାଡିରେ ଯଦି ଅଧିକ ଓଜନ ରହିଗଲା ଗାଡି ଉଠେଇ ପାରିବ କି ନାହିଁ।
ନା ନା।
ଆଉ ଉପରୁ ଯେ ଖସୁଛି ତ ସମସ୍ତେ କଣ ସମାନ ସ୍ଥିତିରେ ଥିବେ କି?
ନା ନା ନା।
ଯିଏଦି ଟିକେ କଣ୍ଟ୍ରୋଲ ବାହାର ରହିଲା ଆଉ ସିଏ କୁଆଡେ କଣ କରିବ ତ ହିସାବ ନାହିଁ ଆଉ
ଯଦି ୱାନ୍ସ ଯଦି ସେ ଡିଭାଇଡର କୁଟିକି ଯଦି ପହିଲା ସେ ଆଉ ଅବସ୍ଥା
ଏ ଆଉ ସେ ତଳେ ହେ ତଳେ
ହଁ ବା ମୁ ଦେଖୁଥିଲି ସେ ମାନେ ସେ ଯୋଉ ଡିଭାଇଡର ଅଣଉଥିଲି ତଳକୁ ପୁରା ସଡନ ପୁରା ମାନେ ଡାଉନ ଆଉ କିଛି ନାହି ହେଠି।
ସେ ମାନେ ଗୋଟେ ମାନେ ସୁରକ୍ଷା ପାଇଁ କିଛି ନାହି ସାଇଟରେ।
କଂକ୍ରିଟ ଅଛି ସବୁ।
ଯଉ ଯେମତି ପୋଲ ଯେମତି ପୋଲ ସାଇଡରେ ଉଠେ ସେମିତି ଅଛି ଓହୋ ଏଇଟା କଣ ମାନେ କଣ? ସିମେଣ୍ଟ ନା ଲୁହାରେ। ଆ ତ ସିମେଣ୍ଟ ରେ କଣ ହେରା କାମ କରିବ?
ନା ନା ମୋ ଟା ଅଛି ଯେ ମୋ ଟା ଅଛି।
ମାନେ ଢଲେଇ ପୋଲ ଯେମିତି ସେମିତି କହୁଛ ତ।
ସେଟା ସାଇଟ୍ ସାଇଟ୍ ମୋଟା ଅଛି। ଢଳେଇ ମୋଟା ଅଛି।
ଢଳ ମୋଟା ଦେଇିଛନ୍ତି।
ଦେଇଛନ୍ତି ହଁ ଏତେ ଶୀଘ୍ର ଭାଙ୍ଗି ହଉନି।
ଆ ସେଇତ କଥା ହେଲା ଲୁହାରେ ଦେଇଦବା କଥା। ଲୁହାଟା ହୋଇଥିଲେ କଣ କହିଲ ଏଟା ଲୁହା ଟା ଆଉ ଯେତେ ଅଧିକ ମଜବୁତ ହେଇଥାନ୍ତା ନା ଆଉ।
ହୁଁ ହୁଁ।
କରିଦେଇକି ତାହା ଦେହରେ ଲୁହା ଯେମିତି ଦିଆ ହୁଏ ନାହି ଏଠି ଯେମିତି ଆମର ରେଲିଙ୍ଗି ସେଡି ସାଇଟ୍ ରେ ଯେମି ସବୁ ରେଲ ର ଉଠଥାଏ ସବୁ
ହୁଁ ହୁଁ ହୁଁ।
ଏ ଷ୍ଟିଲ ର।
ହଁ ହଁ।
ଏମିତି ଲୁହାର ଦେଇଦବା କଥା। ଆଉ ଏଇ ସିମେଣ୍ଟ ରେ- ତମେ ସେନା କହୁଛ ଇଏ ଗୋଟେ ମାଡ ହେଲେ କଣ ହବ କହିଲା ଥରେ ମାଡଟା ହେଇଗଲେ।
ହୁଁ।
ଜାଗା ଟା କଣ ରହିବ ସେ ଅବସ୍ଥାରେ ନା।
ନା ନା ଏଟା ଫାଟିଯିବ ନା ଭାଙ୍ଗିଯିବ ଆଉ କ୍ରାକ୍ ହେଇଯିବ ହଁ।
ବୋଲି ତମ କହୁଛ ଷ୍ଟ୍ରଙ୍ଗ ଅଛି ଏବର୍ଷ ଦି ବର୍ଷ ପାଞ୍ଚ ଚାରି ବର୍ଷ ଗଲା ପରେ ପାଣି ପବନ ଖରା ଖାଇକି
ହୁଁ।
କୋଉଠି ବାଡେଇ ଥିବ କି କୋଉଠି ଇଏ ହେଇଥିବ କ୍ରାକ୍ ହେଇଯଥିବ ଆଉ ଏମିତି ହେଲା ପରେ ଧୀରେ ଧୀରେ ସେ ଦିଟା ଇ ହେଲା ଆଉ ତା ଗାଡି ଡି ଗୋଟେ ଯାଇ ମାଡ଼ ହେବ ସେ ଯାଇକି କଉଠି ପଡିବ ଯାଇକି ପାହାଡ ତଳେ।
ଆଉ ପୁଣି ଯଦି ମାଟି ପାଟି ଯଦି ଧସକିବ ସାଇଟ ରେ ସେ ତ ପୁଣି ଡାଉନ ହବ ନା
ସେତ ଆହୁରି ଆହୁରି ପ୍ରୋବ୍ଲେମ। ତାପରେ ଲୁହାଠୁ କଣ ସେ ଜିନିଷଟା ଆହୁରି ଓଜନିଆ
ହଁ।
କିନ୍ତୁ ଲୁହା ପୋତି ଦେଇଥିଲେ କଣ ସେଟା ଅଳ ମାନେ କମ କମ ୱେଟ
ହୁଁ।
ଅଳପ ଓଜନ କିନ୍ତୁ ଦେଖିଲା ବେଳକୁ ସେ ବହୁତ ମଜବୁତିଆ ହେଇଥାନ୍ତା ଆଉ ଲଙ୍ଗ ଲାଷ୍ଟିଙ୍ଗ ବି ବହୁତ ଦିନ ପରେ ଯାଇଥାନ୍ତା
ସେ ତାଙ୍କର କଂକ୍ରିଟ ପୁରା ଦେଇଛନ୍ତି ଇଏଟାକୁ ଆଉ ସାଇଟ ଟାକୁ ଆଉ।
ଏଇ ଯୋଉ ଟ୍ରେନ ଯାଉନି ଯେମିତିଆ ଲୁହା
ହଁ ହଁ ସେଇ ଲୁହା ଦେଇଥିଲେ
ବାସ ପୋତି ଦେଇଥାନ୍ତା ଗୋଟେ ଗୋଟେ କିଛି ନହଉ ତାକୁ ଗାର ଭଳିଆ ନ ହଉ ଖାଲି ଗୋଟେ ଗୋଟେ ପୋତି ଦେଇଥାନ୍ତ ଖାଲି ଦି ଚାରି ଫୁଟ ପାଞ୍ଚ ଫୁଟ ଲେଖା ଛାଡିକି
ପୋତିଦେଇ ହଁ
ଆା ଗାଡି କଣ ଇଏ ସେଠିକି ମାଡ କିଛି ଯାଇନଥାନ୍ତା ଆଉ
ସେ ରହିଜିଵ ଏଇଟା ହେବି ହଁ ନିଦା ଲୁହାଟା ସେଟା ଆଉ।
ନିଦା ମାନେ ସେ ଲୁହା ଲଗେଇ ଦେଇଥାନ୍ ସେ ପଳେଇ ଥାନ୍ତା କଳିଯୁଗ ସେ ସେଇୟା ହେଇଥାନ୍ତା।
ହଁ ସିଏ- ଏଇଟା କିଛି ହବନି ସେ ରେଲୁଲୁ ଟା କିଛି କିଛି ଅନେଇବା ସେ କଳଙ୍କି ଧରିବନି କିଛି ନାହିଁ ସେସବୁ ହଁ।
ଭଲ ହେଇଯାଇଥିଲା ଜାଗା ଟା ନା?
ହଁ ଭଲ ଅଛି।
ତାହେଲେ ତୁ କେତେବେଳେ ଯିବା ଦେଖିବା ଆଉ? ହଲ ତାହାନଲେ
ପାଖରେ ଯଦି ଘର ପର ଥାନ୍ତା କେତେବେଳେ କେମିତି ମନ ହେଲା ଚାରିଟା ବେଳେ ବୁଲିବୁ ବସିବୁ ଟାଇମ୍ ପାସ୍।
ଆ ନା ଆମେ ତମେ କହୁଛ ନା ଆଉ ଏ ନା ନା ନା? ପୁରୀରେଯୋଉମାନେ ଅଛନ୍ତି ପୁରୀ ପାଖରେ ଯୋଉମାନେ ଅଛନ୍ତି ସେମାନେ ସେମାନଙ୍କୁ ଟାଇମ ନାଇଁ ଦେଖିବାକୁ ଜାଣିଛ ନା ନାଇଁ?
ହଁ ହଁ।
ତମେ ବରଂ ପ୍ଲାନ୍ କରିବ କେଉଁଦିନ ଗୋଟେ ଯିବା ପାଇଁ? ଚାଲ ଯିବା ଗୋଟେ କଣ ବୁଲି ଆସିବା କିନ୍ତୁ ସେମାନଙ୍କର ସେ ଜିନିଷ ନାହିଁ।
ଆଛା ହଁ।
ଆ ାତ ଦେ ଦେଖାହଉଛି ଆଉ କଣ ପ୍ଲାନ୍ କରିବା ବିଷୟରେ କିନ୍ତୁ ସେଇଆ ଆଉ। ସେଇଠି ଠିଆ ହେଇକି ଦେଖିବେ ଆଉ।
ହଁ ଆମେ ଦେଖିନାହାନ୍ତି। କିଏ
ହଁ ଆଉ ସବୁଦିନ ଦେଖିଲେ କଣ ଆଉ ଆମେ ସେ ରଥଯାତ୍ରା ଆମେ ଦେଖମୁ ଦେଖମୁ ବୋଲି ବାୟଆ ହଉଛୁ।
କିଛି ନହବା।
ଆ।
ହଁ। ଯାହା କାଲି ବାହାରୁ ଏଇ ଯୋଉ କ ଯାଉଛନ୍ତି।
ହୁଁ।
ସେ ସବୁ ଅଧିକ ଗହଳି ହଉଛି ପାଖ ଲୋକ ଆଉ ଦେଖି ଦେଖି ତାଙ୍କର ଇଏ ହେଇଗଲାଣି ଆଉ ଏ ଏଠି ତାଙ୍କର ଇଣ୍ଟ୍ରେଷ୍ଟ ନାହିଁ।
ଆଉ ଏପଟେ ରେ
କୁସୁମା ହଁ ହଁ ଯାଇଥିଲି। ଏଇ କୋଉ ବର୍ଷ ଯାଇଥିଲି ଏଇ ଏଇ ବର୍ଷେ ହବ ଉପରେ ହବ ହଁ।
ବର୍ଷେ ହବ ଯାଇଥିଲ
ଯାଇଥିଲୁ ଗୋଟେ ଏକ୍ଜାମ ଥିଲା। ପରୀକ୍ଷା ହଁ। ଟାଉନ୍ ରେ ପଡିଥିଲା ସାଙ୍ଗ କେତେ ତିନି ଚାରି ଜଣଙ୍କର ସବୁ ପଡ଼ିଥିଲା। ସେନ୍ ସିରେ। ତାପରେ କହିଲେ ଚାଲ ସିଆଡେ
ଓ ହୋ।
ଆଉ ଯାଇକି ବୁଲିବୁଲି ସେ ସେତେଳେ ସିସ ଏଇ ଯୋଉ ଶୀତ ସି ସିଜିନ ନା। ଶୀତ ଦିନିଆ। ଭଲ। ଫୁଲଗୁଡ଼ା ସବୁ ଇଏ କରିଥାନ୍ତି।
ଆଉ ଶୀତେ ଦିନେ ତ ସେ ତ ଫଳ ଫୁଲରେ ଫୁଲ ହେଇ
ପୁରା ଫଲ୍ ହେଇଚି। ଯ ହଁ।
ସେ ଯାଇଥିଲ ସେ ଯୋଉ ଠାକୁର ହେଇଛନ୍ତି ହନୁମାନ ଠାକୁର ହେଇଛନ୍ତି ଯାଇଥିଲ।
ନା ନା ସେଆ ଡେ ଯାଇନୁ।
ଏଇ ବଡ ଠାକୁର ହେ ସେ ସରି। ଶିବ ଠାକୁର ନା। ଯାଇନ ସେଠି ଦେଖଆକୁ ଶିବ ଠାର ଯାଇନ ଦେଖିବାକୁ। ଓହୋ ଏ ଶହେ ଚାଳିଶ ଫୁଟ ର ହେଇଛନ୍ତି ବା ବଡ ଠାକୁରଟେ।
ହୁଁ ହୁଁ।
ଆଉ ସେ ସାଡେ ପାରକ୍ ଆଡେ ଯାଇନ?
କୋ ପାର୍କ କହିଲ? ଭିତରକୁ ନା ହଁ। ଭିତରୁ ଯାଇଥିଲୁ ଯାଇକି ବସା ବସି କରିକି ବୁଲାବୁଲି ଫଟୋ ଫଟ ଉଠେଇଲୁ ତାପରେ ପଲେଇଆସିଲୁ।
ଆଉ ଯାଇକି ବୁଲିକି ଆଇଚ ନାହିଁ।
ହଁ। କେତେବେଳେ କାମ ପଢ଼ିଲେ ବି ସେଇଠି ଯଦି ମେଡ଼ିକାଲ ଫେଡ଼ିକାଲ୍ କଣ ଆଉ ଏକ୍ଜାମ ଫେକ୍ଜାମ ହେଲେ ବି ସଆଡ଼େ ବୁଲି ଆସିବା କଥା ଯଦି ଟାଇମ୍ ଥିବ ନା କଣ କରିବ ଆଉ ବେକାରଟାରେ ସେଳଲେ କଣ ଟାଇମ ହେଲେ ତୁ
ଆମେ ରଜରେ ଯାଇଥିଲୁ ଗାଁ ରେ ବୁଲାବୁଲି କଲୁ କଲୁ। ବୁଲଥିଲୁ ଭାଇ ରଜରେ ପଡିକି ଦୋଳି ପୂଜା ଅବସ୍ତା ଛାଡ଼
ହଁ ହଁ ହଁ।
ଏ ଯୋଉ ବାଉଁଶରେ ରଜଳି ରହି କି
ବସ ହଁ।
ପଟରେ ମାଗିଥିବ
ହଁ ହଁ।
ଏ ବର୍ଷା ଟିକେ ଟିକେ ହେଇଥିଲା ଓଦା ଟିକେ ଟିକେ ହେଇଯାଇଥିଲା।
ଆଚ୍ଛା।
ଏଇ ଯଉ ବୁଟ ମାଡିକି ଖେଳୁଥିଲୁ ଠିଆ ଠିଆ ଯୋଉ ବାହାନ୍ତିନି।
ହଁ ହଁ।
ତୋତେ ତ ଗୋଟେ ଗୋଟେ କହିଲେ କିଏ କେତେ ବର ଦେଖି ଆସିକି ଗଛ ନଗେଇବ ହଁ ଗୋଟେ କମ୍ପିଟିସନ୍ ଚାଲିଲା ଆଉ
ଆଛା।
ଆ ସେଇ କଣ? ଟିକେ ଉଚାରୁ ସେଟା ଖାଲ ଭଳିଆ ଆମର ହେଇଛି ସେଟା ବନ୍ଧ ଭଳିଆ। ଆଉ ବାହିଲି ବାହିଲି ବାହିଲି ଯେ କଷିକି ଜୋରରେ ବାହି ଯେ ଯାଇକ ତ ଏକାଥରେ ସେକଡେ ପଡ଼ି। ଯେଉ ସେ ଏକାଥରେ ସେ ପଟାରୁ ଗୋଡ ଖସିଗଲା। ଖସିଗଲା ବୋଲି ତ ହଁ ଆ ବର୍ଷା ଟା ହେଇଥିଲା ତାପରେ ବୁଟ ମାଡ଼ିଛି।
ହଁ।
ସ୍ଲିପ କରିଗଲା ଯାଇିକି ସେ ଏଖାତରେ ତଳେ। ଖସି ଖସି ତଳେ ଗଲେ ସେ ଗୋଡ଼ ହାତ ସବ ରା ହେଇଗଲା।
ଏ ସାରା।
ଏ ନ୍ତୀ ଆଉ।
ହଁ ହଁ ଆମର ଏଠି କରୁଥିଲେ ଏ ବର୍ଷ କଲେଣି କାହିଁକି। ଦୁଳି ଫୁଳି କରନ୍ତି ଏ ବର୍ଷ ହଁ ଏ ବର୍ଷ ଗାଁ ରେ କେ ଆଉ ମନଧ୍ୟାନ ଦେଲେନି। ଆଉ କଲେନି। ସେଇ ପଟା ଦୋଳି କରନ୍ତି ନହେଲେ ସେ ସେ ଆର ଯୋଉ ରାମ ଦୋଳି ସବୁ କରନ୍ତି।
ଆମର ସେ ଗୋଟେ ବ ବଡ ବର ଗଛଟେ ଅଛି ସେଇଥିରେ ସବୁ ଦୋଳି ନଗେଇ ଦେଇେଇଥାନ୍ତି ତିନି ଚାରି ସେପଟେ ଏ ଝିଅ ପିଲାଙ୍କ ପାଇଁ ସେପଟ ରେ ପୁଅ ପିଲା ପାଇଁ ଏ ପଟରେ ଛୋଟ ଛୁଆ ଙ୍କ ପାଇଁ ବି ଦୋଳି ଲାଗିଥିଲା ଯୋଉମାନେ ଛୋଟ ଛୁଆ ଅଛନ୍ତି। ଛୁଆ ମାନେ ଖୋଲିବେ ଅଲଗା କାହିଁକି ନ ସେମାନେ ଏ ବଦପିଲଙ୍କ ସହ ଖେଳିପରିବେନି। ଉଁଚା ଉଁଚା ଦୋଳି ତାଙ୍କ। ତଳକୁ ପୁରା ହେଇଥିଲା ଦୋଳି। ସଏ ବି ଭଲ ଛୁଆ ଖେଳିବେ ଭଲ ହେଇଥିଲା ବଡ ବର ଗଛଟା ନା। ହେଇଥିଲା ଆଉ।
ହଁ ସେମତି ଗଛ ଯଦି ଥିବ